ଶୁଭ ସନ୍ଧ୍ୟା ଶୁଭ ସନ୍ଧ୍ୟା ନମସ୍କାର।
ଆଜ୍ଞା।
କୁହନ୍ତୁ।
ଆ ହଁ ମୁଁ କଣ କହୁଥିଲି ଆପଣଙ୍କୁ ଗୋଟେ ମୁଁ ଯେତେବେଳେ କଥାଟି ମୋର ଅଧା ରହିଯାଇଥିଲା।
ଆଜ୍ଞା ଆଜ୍ଞା ଉପର ବନ୍ଧୁ ଜଣାଇଲେ ପଚାରିଲେ।
ଆଜ୍ଞା। ସେଇ ସବୁ ଜିନିଷ ଆଉ କଣ ହିଁ କରିପାରିବି ମୋର ବିଶ୍ଵାସ ଅବ ସମସ୍ତେ ଭାଙ୍ଗି ଦଉଛନ୍ତି ଯୋଉ ମୁଁ ସେଥିପାଇଁ ଟିକେ ସାଙ୍ଗ ସେଥିପାଇଁ ମୁଁ ଟିକେ ମିତ୍ର କରିବାକୁ ଡର ଲାଗେ ମତେ।
ହୁଁ ବନ୍ଧୁତା ସ୍ଥାପନ କରିବା ପାଇଁ ଡରିଲ କିନ୍ତୁ ଗୋଟେ କଥା ଆପଣ ମୋ ଠାରେ ମାନେ ଦେଖିଥିବେ ମୁଁ ମଜା ମଜାରେ ମୁଁ ସାଙ୍ଗ ମାନଙ୍କୁ ଟିକେ ଚିଡାଏ ଟିକେ ଚିଡାଏ ବେଶୀ ବି ଚିଡାଏ ନାହିଁ। ତ ଆପଣ କେବେ ମୋ ଦେହରେ ବିଶ୍ଵାସଘାତକତା ଦେଖିଛନ୍ତି କି?
ନାଇଁ ଏପର୍ଯ୍ୟନ୍ତ ତ ଦେଖିନି ଆଗକୁ ବି ଦେଖିବାକୁ ଚାହୁଁନି।
କେବେ ଦେଖିବି ବେନି। ଯଦି ମୁଁ ବିଶ୍ଵାସଘାତ କରିଥିବି ତ ମୁଁ ତ କହି ହିଁ ନାହିଁ କେବେ।
ଆଜ୍ଞା ଅ ସେମିତି ଆପଣ ବିଶ୍ୱାସ ଘା ତ କରୁଚନ୍ତି ଯୋଉ ପାଠ ପଢି ଦଉଛନ୍ତି ମନ ଏକା ଏକା ସେଇ
ନା ନା ନା ନା ସେଟା ପଢି ପାରୁନି ଆ ଆଜ୍ଞା ଆପଣଙ୍କୁ କହିବି ବହି ଆଣିଦେଇଛି ସିନା ପ୍ରଥମ ଦିନ ସତ କଥା କହୁଚି। ପ୍ରଥମ ଦିନ ଦି ଦିନ ଟିକେ ଟିକେ ପ ପଠନ କରିଥିଲି। ଦୁଇ ପେଜ ଖଣ୍ଡେ ପଢିଲି ତାପରେ ଆଉ ଇଚ୍ଛା ହେଲା ନାହିଁ ମୋବାଇଲ ରେ ବ୍ୟସ୍ତ ରହିଗଲି। ସରିଗଲା ବର୍ତ୍ତମାନ ଦିନ ହବ ପୁଣି ଫେରାଇବି ଦିନ ଆସିଯିବ ସେଇଭଳି ଚାଲିଯିବ ଆପଣ ଭାବନ୍ତୁନି ଯେ ମୁଁ ପଢିି ପକଉଛି।
ଆମେ ମୁଁ କହୁଛି ଆମେ ଟିକେ ମିଶିକି ପଢିଲେ ହୁଅନ୍ତା।
ଆଜ୍ଞା।
ଆଜ୍ଞା। ମିଶିକି ଟିକେ ପଢିଲେ ହୁଅନ୍ତା କିନ୍ତୁ ମିଶିକି ତ କଲ୍ ମାନେ ବିଶ୍ୱବିଦ୍ୟାଳୟରେ ତ ପଢି ହବନି ଯେମିତି
ନା ନା କଦାପି ନୁହ କଭାତି ନୁହଁ କଦାପି ନୁହଁ ସେ ପୁଣି ଆଖି ପଡିଯିବ। ଦେଖନ୍ତୁ ଆଖି ପଡିବାଟି ଭାରି ଖରାପ ଲୋକଙ୍କର ଆଖି ପଡିବାଟି ଭା ଭାରି ଖରାପ। ତ ଏପଟେ ଆମେ ପଢୁନଥିବା କିଛି କେବଳ ପୁସ୍ତକ ଧରି ବସିଥିବା ଲୋକଙ୍କୁ ଆଖି ପଢିିବ ସତରେ ଘରେ ବି ପଢି ପାରିବା ନାହିଁ। ବୁଝିପାରୁଥିବେ ଆପଣ ଆମ ସଂଘ ଏତେ ଭଲ ଥିଲା ହଁ ଘରେ ରହି ରହି ବରଂ ଏ ପରି ଭାବେ ବାର୍ତ୍ତାଳାପ ପରେ ବରଂ ଯଦ କିଛି ପଢିଯିବା କି ବଣ୍ଟା ବଣ୍ଟି ହେଇ ଘରେ ନିଜେ ନିଜେ ପଢିବା।
ହଁ
ନହେଲେ ଗୋଟେ ସମୟ ରଖିଦବା କାହାର କଣ ଶଙ୍ଖା ଥିଲା ହଁ ସେଇଟା ହିଁ ଠିକ ହୁଅନ୍ତା ମୁଁ ବି ମଧ୍ୟ ଭାବୁଅଛି।
ହଁ ଆଉ ଯୋଉ ବିଷୟଟି କ କାହାର କଣଟା ମାନେ କିଛି ରହିଲା ତ ସେଇଟା ଆଉ ଜଣେ ବୁଝେଇବ ତାକୁ।
ହଁ ସେଇଠି ଶଙ୍ଖା ବିଷୟରେ କ କଥା ହୋଇଗଲେ ଦେଖନ୍ତୁ ଶଙ୍ଖା ବହୁତ ସାରା ଶଙ୍ଖା ଆସିବ ମୋର
ଯେମିତି ଆମେ କରୁଥିଲେ କଣ ଲେ ମାନେ ଶେଷ ବେଳକୁ ସେଇ ଜିନିଷ ଟା ଏବେ କରିବାର ଅଛି ଆଜ୍ଞା।
ଆମେ ମୁଁ ଭାବୁ ଚି ଆମେ ସ ସଶକ୍ତ ସେନା ହୋଇ ବାହାରିବା ସଶକ୍ତ ସେନା
ମାନେ
ସଶକ୍ତ ସେନା ସୈନିକ ଆମକୁ ଆଉମକୁ ଏତେ କଷ୍ଟ ହେବ ନାହିଁ।
ଆପଣ ଦୁମ ଭାବିଦେଲେ ଆପଣଙ୍କପ ଭବିଷ୍ୟତରେ କଣ କରିବେ ଭାବି ସାରିଲେ
ମୁଁ ନାଇଁ ମୁଁ ଏଇଥିରେ ହିଁ ଯିବି ମୁଁ ଆଗରୁ ମଧ୍ୟ ଭାବିକି ଆସିଥିଲି। ଯେବେ ମୋର ସେ ପ୍ରବେଶିକା ହୋଇନଥିଲା ମୁଁ ସେବେ ଭାବିଥିଲି ଆଉ ଏବେ ବି ଭାବୁଛି କି ଏଇଥିରେ ହିଁ ଯିବି କିନ୍ତୁ ଏହା ନୁହଁ କି ମୁଁ ତା ପ୍ରତି ବି ଚାହିଁବିିନି ହେ ଭଗବାନ ମୁଁ ପ ପୁଣି ଚକ୍ର ବିରେ ପସିଲି ଏବେ ଏବେ ମନ ସ୍ଥିର କରି ପଢେ ବର୍ତ୍ତମାନ ପାଠ୍ୟକ୍ରମଟି ପଢେ ମୁଁ ତାହା ଆଗକୁ ଦେଖିବି
ଆଜ୍ଞା।
କିନ୍ତୁ ଯାହା ଆମେ ଭାବିଥିଲେ ଯୋଉ ପ୍ରଶାସନିକ ସେବା
ଆଜ୍ଞା!
ସେଟା ତ ତବା ପାଇଁ ବହୁତ ଇଚ୍ଛା ଅଛି କିନ୍ତୁ ମୋର ମନ କହୁଛି କି ମୁଁ ଏଇଥିରେ ହିଁ ଯିବି ଆଗକୁ ଆ - ପ୍ରଥମେ ଆଗ ହେଇଯାଉ ଚାକିରି ଆପଣଙ୍କ ଭ୍ରାତା ବି ସେୟା ହିଁ କହୁଥିଲେ। କି ପ୍ରଥମେ ଆପଣ କିଛି ଗୋଟେ କରି ହି ଦିଅନ୍ତୁ ତାପରେ କାରଣ ସେଥିପାଇଁ ଦେଖନ୍ତୁ। ଆମେ ଭାବୁଛେ ବର୍ତ୍ତମାନ ସମୟ ଅଛି କିନ୍ତୁ ସମୟ ନାହିଁ କିନ୍ତୁ ଆମକୁ ବୟସ ମ ଧ୍ୟ ହୋଇନାହିଁ ତିରିଶ ଯାଏଁ ଅଛି ଆପଣ ଦେଇପାରିବେ ଜଣେ ଛଅଟି ଛଅ ଥର ଦେଇପାରିବ ତ ଆମେ ଏବେ କୌଣସି ପ୍ରକାର ଆର୍ଥିକ ସହାୟତା ଆମେ ଯଦି ନିଜେ ପେଲେ ମାନେ ଆପଣ ବୁଝୁଥିବେ
ଆଜ୍ଞା!
କିମ୍ବା କିଏ ଆଗକୁ ପଢିଲା ଆପଣ ଦେଖନ୍ତୁ।
କିନ୍ତୁ ମୋର ଗୋଟେ କଥା ଶୁଣନ୍ତୁ ମୁଁ ଆପଣଙ୍କୁ କହୁଛି। ଥରେ ଆପଣ ଯଦି ଚାକିରି କରିବେ ନା ତାପରେ ଆପଣ ଆଉ ଫେରି ପାରିବନି ସେଠୁ ମାନେ ଆପଣ କହିବେ ମାନେ ସେପଟେ କାମ ବହୁତ ରହିଯିବ। ଆଜ୍ଞା ଆଜ୍ଞା ସେଇ ଜିନିଷ ଟା ମୁଁ କହୁଥିଲି ଆପଣଙ୍କୁ
ମତେ ଟିକେ ସମୟ ଦରକାର ଭାବିଛନ୍ତି ମୁଁ ପହଞ୍ଚିବି ନିଷ୍କର୍ଷରେ ଆଉ
ଆଜ୍ଞା ଠିକ ଅଛି ଆପଣ ଯେହେତୁ ମୁଁ କିନ୍ତୁ ବହୁତ ଟେନସ ତାନ୍ଦେ ଏହି କାମରେ ଯୋଉ ମୁଁ ପଶିଯାଉଛି କିନ୍ତୁ ମୁଁ ଆଉ କିଛି କାମ କରିପାରୁନାହିଁ।
କେଉଁ କାମରେ ପଶି ଆଉଛି ଓହୋ ବୁଝିପାରିଲି ହଁ ଇଏ ଆଉ କିଛି ଦିନରେ ସରିଯିବ କାମଟି
ଆଜ୍ଞା ଆଜ୍ଞା।
ହଁ ଆପଣ କାହା ବିଷୟରେ ଆମେ କଥା ହୋଉଥୁଲେ। ଆଁ ହଁ ସେଇଆା ବନ୍ଧୁତା ଇଏ କିଲେ। ଛାଡ ହଁ ମୁଁ ପଚାରୁିଥିଲି କି ସିଏ ଆମର ଏଇ ସଂଘରେ ଅଛନ୍ତି। ସିଏ ଆମ ସଂଘରେ ଅଛନ୍ତି ନା ନାହାନ୍ତି ମାନେ ସେଥିପାଇଁ ତ ବୋଧେ ଆଉ ଗୋ ଟେ ଗ୍ରୁପୁ ବନାଗଲା
ଆଜ୍ଞା ଆଜ୍ଞା ସେଇଟା ତ ଆମର ମାନେ
ଆମେ ହିଁ ଆଠ ଜଣ ରହିବା ମାନେ ସମ୍ପୂର୍ଣ୍ଣ ରୂପେ ଶେଷ ପର୍ଯ୍ୟନ୍ତ। ସେଟା ହିଁ ତ କୁହା ହେଲା ନା ସେ ସୁ ଭାଇ ବି କୋହୁଥୁବେ ଯାହା କ ଆରେ ଭାଇ ଦେ ଅ ଶୁଣ ମୁଁ ଏପରି ଭାବେ ଚିଡେଇବା ପାଇଁ ମୁଁ କହିନଥିଲି ସତରେ ସିଏ ମତେ କହିଥିଲା କି ତାଙ୍କ ମୁଣ୍ଡବ୍ୟଥା ହେଉଅଛି ବୋଲି। ଆଜି ବି ଦେଖିବେ ମୁଁ ଶାନଙ୍କୁ ମଧ୍ୟ ସେୟା ହିଁ କହିଲି। ଚିଡେଇବା ପାଇଁ କହୁନ କେହୁନଥିଲେ କି ଆପଣ କହିଲେ ଆପଣ ହଁ ତା ସତରେ ତାଙ୍କର ମୁଣ୍ଡ ବ୍ୟଥା ହୋଉଥିଲା ମୁଁ ବି ମଧ୍ୟ କାଲି କାହାକୁ ଏଇ କଲ ରେ କହିଥିଲି କି ଭାଇ ୟାର ମୁଣ୍ଡ ସ ତରେ ଖରାପ ରହୁଛି ହଁ ଆମେ ପାଠ ବିଷୟରେ କ ଥାହବା ଏସବୁ ଜିନିଷ ତ ଚାଲୁ ହିଁ ଥିବ। ସେଥିରେ କଁ ଅଛି ଆଉ ଗୋଟେ କଥା କହିଲେ ଯୋଉଁ ସମ୍ପର୍କ ସ୍ଥାପନ କଥା। ହେଲା ମୁଁ କାହିଁ ଚାହୁଁଚି ସେମାନେ ସମ୍ପର୍କରେ ଆସନ୍ତୁ ଦେଖନ୍ତୁ।
ପାଠ ତ ପଢି ହବ କିନ୍ତୁ ପ୍ରେମ ସ୍ଥାପନ କରିହେବ ନାହିଁ।
କାହିଁକି।
ମୁଁ ତାଙ୍କୁ ସେଇା ହିଁ କହିବି ଆଉ ସେ ବି ଯେମିତି ପ୍ରେମରେ ଯାଆନ୍ତୁ ଆଉ ମୁଁ ସେୟା ହିଁ କହିବି ନା।
କିଏ ଯାଉଛନ୍ତି ଯୋଉ ଆପଣ ଯୋଉ ଟୋପି ବାଲା ଭାଇ ଭାଉଜ ଆଜ୍ଞା।
ତ ଯାଆନ୍ତୁ ଆପଣଙ୍କୁ ଆପଣଙ୍କୁ କିଏ କହିଲା ମାନେ ଆପଣଙ୍କୁ ନିଜକୁ ହିଁ ଲାଗିଲା ନା ଆପଣ ଆପଣଙ୍କ ଯୋଉ ଚତୁବର୍ଗ ମହିଳା ମିତ୍ର ଇଏରେ କଥା ହୋଉଥୁଲେ।
ନାଇଁ ମତେ ଲାଗୁଅଛି।
ଆପଣଙ୍କୁ ଲାଗୁଛି ଆପଣ କାହାକୁ କହିନାହାନ୍ତି ତ।
ନା ନା ଆମେ କାହାକୁ କହିିନୁ।
କେବଳ ଆମ ଦି ଜଣଙ୍କ ଭିତରେ ରହିଲା ତ ଏଇ କଥା ଟି ମତେ ବି ସେୟିଆ ହିଁ ଲାଗୁଛି ମ ତେ ସେୟା ହିଁ ଲାଗୁଚି ମୁଁ କହିଲି ଆପଣଙ୍କୁ ଆପଣ ଧଇଲେନି କଥାଟା ମତେ ବି ସେଇୟା ହିଁ ଲାଗୁଛି।
ମତେ ବି ସେଇୟା ହିଁ ଲାଗୁଛି କିନ୍ତୁ ସିଏ ତ କହିଲେ ମୁଁ ଯାଇଥିଲି ଆମର ଯୋଉ ସଂଗ୍ରହାଳୟ। କହିଲେ ମତେ।
ହଁ।
କିନ୍ତୁ ମତେ କାହିଁ ଟିକେ ମାନେ ଏମିତି ମାନେ ତାଙ୍କ ଉପରେ ଆ ଇଏ ହୋଉଛି ଟିକେ ତାଙ୍କ କ ଠାରେ ବିଶ୍ଵାସ ହୋଉନାହିଁ ଆଜ୍ଞା ଆଜ୍ଞା ଆଜ୍ଞା।
ଛାଡ଼ନ୍ତୁ ସେ ବୁଲନ୍ତୁ ଭଲ କଥା ମୋ ପାଇଁ ତ ଭଲ କଥା ନା।
ଆଜ୍ଞା।
ନାଇଁ ଆପଣ ଭାବନ୍ତେନି କି ପାଠ୍ୟକ୍ରମରେ ଇଏ କମିଯିବ ସେ କଥା ନାଇଁ।
ଏମିତି ଗୋଟେ କୋହୁଛି ଆଉ ଯାହା ହୋଉ କାହାର ତ କିଛି ଗୋଟେ ଭଲ ଚାଲିଲା।
ଆଜ୍ଞା ମୋରୋ ତ ହୋଉ ନାହିଁ ମୁଁ କଁ କରିବି ମତେ ହବାର ବି ନାହିଁ।
ନା ନା ଆପଣ ଆପଣ ଦେଖନ୍ତୁ ଆପଣ ଥରଟେ ଏବ୍ ଯୋଉ ବିଚ୍ଛେଦର ସାମ୍ନା କରିଛନ୍ତି ଆପଣଙ୍କୁ ବୋହୁତ ଦୁଃଖ ଲାଗିଥିବ ମୁଁ ବୁଝିପାରୁଚି। ହଁ ମୋରୋ ବି ଜଣେ ବନ୍ଧୁ ବିଚ୍ଛେଦ ହଁ କୁହନ୍ତି।
ଭାବୁଛି ମାନେ କଁ କହିଲେ ମୁଁ ଭାବୁଛି କି ମୁଁ ଜୀବନ ସାରା ଏମିତି ନ ରହିଯାଏ ।
କାହିଁକି ଜୀବନ ସାରା ରହିବେ ଆପଣଙ୍କ ପାଖେ ବହୁତ ଆପଣଙ୍କ ପାଖ ବହୁତ ବୟସ ଅଛି। ବର୍ତ୍ତମାନ! ତ ସତ କଥା ସେଠି କହିବି କରିବା କଥା ଆମର ଯାହା ଅବସ୍ଥା। ନା ନା ସେଗୁଡା ତ ଚାଲିଥିବ ଭଲ ପାତ୍ରଟେ ମିଳି ହିଁ ଯିବ। ସେକଥା, ନଁ ଆରେ ଦେଖନ୍ତୁ ପ୍ରଥମ କଥା ଆପଣଙ୍କୁ କେମିତି ମିଳିବ। ଆପଣ ମତେ ପଚାରବା କେତେ ପିଲାଙ୍କର କଣ ସେଇଟା କୁହନ୍ତି ଧାଡି ଲାଗିଅଛି।
ଆପଣ ସେଇ କଥା ଗୁଡାକ କେମିତି ମାନେ କହିପାରୁଛନ୍ତି। ଆପଣ ଜାଣିଛନ୍ତି ନା କଣ?
ହଁ।
କାହାର ଧାଡି ଲାଗି ଅଛି ମୋ ପଛରେ କହିବ।
ପୁରୁଷ ମାନଙ୍କର ଆଉ କାହାର।
ସତ କଥା ଝିଅ ମାନଙ୍କର
ଝିଅ ମାନଙ୍କର। ହବନି ଆପଣଙ୍କୁ କେହି ନା କେହି ମିଳିଯିବେ ଆପଣ ଯଦି କହିବେ ନା ବର୍ତ୍ତମାନ ଛାତପୁରକୁ ଯିବେ? ମୁଁ ଏବେ କଥା କହୁନି ଆପଣ କେବେ ଯଦି ଇଚ୍ଛା ହବ ଏଇ ପ୍ରୟୋଗଟି କରିବେ। ଛାତରୁ ଯିବେ ଆଉ ମତେ ଗୋଟେ ଜୀବନ ସାଥି ଦର୍ କାର ହେଲା ଲୋକ ଗାଡି ଯା ସେ ଗାଡି ଥୋଇକି ଗାଡି ଫୋପାଡିକି ଡେଇକି ଆସିଯିବେ।
ନା ସେମିତି ଦରକାର ନୁହଁ ନା ମତେ ମାନେ ମୋ ଭଳିଆ ଗୋଟେ ଦରକାର ମୁଁ ଯେମିତି ଚାହେଁ ସେମିତିଆ ଦରକାର। ଆଉ ସେମିତି ତ ବହୁତ ଜଣ ମିଳିଯିବେ ମତେ ସେମିତି କିଏ ବି ଦରକାର ନୁହଁ। ମତେ ଟିକେ ମାନେ ଯେମିତି ମୁଁ ଚାହେଁ ଦରକାର।
ଆପଣ ମନ୍ଥନ କରନ୍ତୁ।
ଦେଖିବା ଆପଣ ଗୋଟେ କଥା ଜାଣିଛନ୍ତି ଆପଣଙ୍କୁ ମୁଁ କହିବିନି ନାମ କହିବିନି କିନ୍ତୁ ଆମର ଯୋଉ ଆମେ ଯୋଉଠି ପଢୁଛେ ଏବେ।
ଆଜ୍ଞା।
ସେଠି ମତେ ଦୁଇ ଜଣ ପିଲା କହିସାରିଲେଣି।
କଣ?
କି ତାଙ୍କୁ ମୁଁ ପସନ୍ଦ ବୋଲି ବୋଲି।
ଆମ ବିଭାଗର?
ଆଜ୍ଞା।
ଆମ ବର୍ଷର।
ଆଜ୍ଞା।
କିଏ କିଏ କହିଦିଅନ୍ତୁ?
ନାଇଁ ନାଇଁ ସେଇ ଜିନିଷ ଟା ମୁଁ କହିବି ନାହିଁ ଆପଣଙ୍କୁ କାହିଁକି ନା ସେମାନେ ସେମାନେ ନିଜ ସେମାନେ ମତେ ହିଁ କହିଛନ୍ତି। ଆସିକି ଯୋଉ ଜିନିଷଟି ଆମ ମାନେ ଆମ ଭି ତରେ ଅଛି ସିଏ କାହାକୁ କାହିଁକି କହିବେ ସେ କଥା।
ସେ ଦୁଇ ଜଣ
କଣ କହିଲେ ସେ ଦିଇ ଜଣ?
ଗ୍ରୁପ ଟୁ ରା।
ଅ ସେଇଟା ମୁଁ ଜାଣିନି।
ସେ ଦି ଜଣ ଗ୍ରୁପ୍ ଟୁ ର ମୁଁ ଜାଣି ସାରି ଅଛି ମୁଁ ବି ନାମ କହିବି ଛାଡନ୍ତୁ।
ଆପଣ କେମିତି ଜାଣିପାରୁଛନ୍ତି ଆପଣଙ୍କୁ ମାନେ ଗୁପ୍ତ ଖବର ମିଳୁଛି ନା କଣ କୋଉଠୁ?
କଣ ମୁଁ ଆପଣଙ୍କୁ କହୁଛି ଆପଣ ମତେ କେବେ କଣ ଘୋଡା ଘଣ୍ଟ ଘୋଡା ରଖିପାରିଲଣିି ମୁଁ ମଧ୍ୟ ଟିକେ ଜାଣିପାରେନି କିନ୍ତୁ ଘଣ୍ଟଗୋଡ଼ାଇ ରଖିପାରିବିନି ମୁଁ ଜାଣି ସାରିଛି ଗ୍ରୁପ୍ ଟୁ ର ସେମାନେ।
ଆପଣଙ୍କୁ କିଏ କିଏ ଲାଗୁଅଛି ସେଇଟା।
ସେଟା କହିବିନି ଆପଣ କୁହନ୍ତୁ ନାଇଁ ସେଟାହନ୍ତୁ ସେଟା କୁହୁନ୍ତୁ ନାଇ ରଖନ୍ତୁ ସେଥିରେ କିଛି ନାଇଁ ମୁଁ କିନ୍ତୁ ଜାଣିଲ ସେମାନେ ଗ୍ରପ ଟୁ ର।
ନାଇଁ ଗ୍ରୁପ ୱାନ ର ବି ଜଣେ।
ହଁ ହଉ ହୁଅନ୍ତୁ ନାଇଁ ସିଏ ସେ କଥା ଆପଣ କଣ କହିଲେ ସେ ଦି ଜଣ ଦି ଜଣ ଏକାଠି ଆସିଥିଲେ?
ନାଇଁ ନାଇଁ ଅଲଗା ଅଲଗା ଅଲଗା ଦି ଜଣ ଏକାଠି।
ଏଇ ତ ମୁଭିି ଭଳିଆ ହୋଇଗଲା।
ଆଜ୍ଞା ଜଣେ ମତେ ମେ ସେଯେ ରେ କହିଥିଲେ ଆଉ ଜଣେ ମତେ ସାମ୍ନାରେ କହିଥିଲେ।
ହଁ ସାମ୍ନାରେ ମାନେ କୋଉଠି ବିଶ୍ୱବିଦ୍ୟାଳୟ ନା ବାହାରେ?
ଆ।
ତ କହିପାରିବେ।
ବାହାରେ।
ବାହାରେ ଓହୋ ହ ହ।
ମୁଁ କିନ୍ତୁ ଜାଣି ପାରୁନାହିଁ କି ଏତେ ଜଲ ଦି ଏମାନଙ୍କୁ ସବୁ କେମିତି ହେଇଗଲା ଏମିତି କିଛି ବି।
ଦେଖିକି ହୋଇଗଲା।
ଦେଖିକି ତ ଖାଲି ଏମିତି ମାନେ ଆକର୍ଷଣ ହିଁ ହୁଏ।
ହଁ ତ ସେଇଟା ସେମାନେ କହିଦେଲେ ପ୍ରକାଶ କରିଦେଲେ।
ଆଜ୍ଞା ସେମାନେ କିନ୍ତୁ କହିଲେ ମାନେ ମୁଁ ଆପଣଙ୍କୁ ନେଇକି ମାନେ। ମାନେ ପୁରା।
ରଖିବି ଆଉ ମାନେ ଆପଣ ପୁରା ମୁଣ୍ଡରେ ବସିଲା।
ମୁଁ କହିଲି କି ଦେଖନ୍ତୁ। ଆମର ଏବେ ମୁଁ ମାନେ ସେ ସବୁରେ ତ ଭାଇ ମୋର ପଡିଆର ନାହିଁ।
ମୋର ମୁଁ ଘର ଟିକେ ଜାଣି ସାରିଛି ତ ମୁଁ ବର୍ତ୍ତମାନ ଏତେ ଶୀଘ୍ର ତ ଆସିବିନି। ଆପଣ ଆ ଠିକ୍ ରଖିଥିବେ।
ମାନେ ବୁଝିପାରିଲିନି ମୁଁ ଆପଣଙ୍କ କଥା।
ମାନେ ମୁଁ ବର୍ତ୍ତମାନ ଆସିବିନି।
ଆପଣ ଆସିବେନି ମାନେ।
ଆପଣଙ୍କ କଥା କହୁଛି ମୁଁ। ଆମେ ସେମାନଙ୍କୁ କେମିତି ମନା କରିଥିବେ ନା। ଆଉ ତ ମୁହଁରେ ତ ମନା କରିପାରୁିନଥିବେ ଆପଣ ସେତେ ବି ନୁହଁ।
ଯିଏ ଯୋଉ ସାମ୍ନାରେ କହିଲେ ସେଇଟା ମୁଁ ପୁରା ମାନେ ଆଶ୍ଚର୍ଯ୍ୟ ଚକିତ ହେଇଗଲି ସାମ୍ନାରେ ତାଙ୍କର କହିବାକୁ ସାହସ କେମିତି ହେଲା।
ମାନେ ଖରାପ ଲାଗିଲା ନା ଆଶ୍ଚର୍ଯ୍ୟ ଲାଗିଲା?
କେମିତି ଜଣେ କହିଦବ ସାମ୍ନାରେ ଏମିତି ହଠତ୍ ଆସିକି କ୍ଷୀରେ କେମିତି ଲାଗିବ କହିଲେ? ସେ ଆର ଜଣକ ଯିଏ ମେସେଜରେ କହିଥିଲେ ସେଇଟା ଠିକ ଅଛି। ମେସେଜରେ କହିଲେ ଚଳିବ ମେସେଜରେ ଆଜ୍ଞା ଅଜବ ହିଁ ଲାଗିଲା ମତେ ଏମିତି କେବେ କେହି କହିନଥିଲେ ମାନେ। ମେ ମୋ ମତେ ଯେତିକି ଖୁସି ନାଇଁ ନାଇଁ ନାଇଁ। ଜଣେ ଯଦି ଜଣଙ୍କୁ ଆଉ ଜଣେ ଏକାନ୍ତରେ ଜଣେ ଯଦି ଜଣଙ୍କୁ ପସନ୍ଦ କରୁଅଛି ତ ସେ